ଆଡେ କଣ?
ହ୍ୟାଲୋ ସାର୍ ନମସ୍କାର।
ନମସ୍କାର ହରେ କୃଷ୍ଣ।
ହରେକୃଷ୍ଣ।
କଣ କରୁଛନ୍ତି?
ଆଁ ମୁଁ ଏଇ ବାହାରେ ବସିଛି ବାହାରେ ନାଇଁ ଘରେ ଅଛି। ବର୍ଷା ଜୋରେ ହୋଉଥିଲା ଯେ ଝରି ବର୍ଷା ଯେମିତି କହିବାକୁ ଗଲେ ଗାଁ ଗହଳିରେ। ଝଡି ବର୍ଷା ଯୋଗୁ ହୁଁ।
ଝଡି ବର୍ଷା?
ଝରି ବର୍ଷା।
ନା ଲଘୁଚାପ?
ହଁ ଲଘୁଚାପ ଯୋଗୁ ଗାଁ ର ଭାଷା କୁହନ୍ତି କି ଝରି ବର୍ଷା।
ଆଚ୍ଛା ଆଚ୍ଛା ଝରି ଝରି ହ ହୋଉଛି ବର୍ଷା ଆଉ।
ଆଛା ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ଅଛି?
ଆମ ଅଞ୍ଚଳରେ ପାଣିପାଗ ମତେ ଲାଗୁଛି ଆଉ ଛ ଆଉ ଆଉ ଟିକେ ପରେ ବର୍ଷା ହବାର ସମ୍ଭାବନା ଅଛି।
କୁହନ୍ତୁ ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ଆଉ ଟିକେ ପରେ ଆମର ବର୍ଷା ହବାର ସମ୍ଭାବନା ଅଛି।
ହଁ ବର୍ଷା ତ ଆହୁରି ଦିଇ ଦିନ ହବ ଲଘୁଚାପ ଅଛି। ତ ସେଥିପାଇଁ ଏଇ ବର୍ଷା ପାଗରେ ଗାଁ ର ପରିସ୍ଥିତି କେମିତି ମାନେ କଣ ଅସୁବିଧାର ସମ୍ମୁଖୀନ ହେଇଥାନ ନ୍ତି ନା ସୁବିଧା ଥାଏ? କଣ କଣ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି?
ଆଚୱାଲି କହିବାକୁ ଗଲେ ଗ୍ରାମରେ ଯଦି ଆମର ଆହ ନଦୀ ପା ପାଖରେ ଯଦି ଆମ ଗ୍ରାମ ରହିବ ତାହେଲେ ଆମର ବହୁତ ଅସୁବିଧା ହବ କାହିଁକିନା ଏ ନଦୀ ବଢିଗଲେ ଗ୍ରାମ ପାଣି ହେଇଯିବ ନଦୀକୁଳିଆ ସେନ୍ତି ହେଲେ ପାଣି ହେଇଯିବ ବହୁତ ଅସୁବିଧାରେ ସମ୍ମୁଖୀନ ହବା ପାଇଁ ପଡିବ। କିନ୍ତୁ ଯଦି ନଦୀ ଅ ନଥିବ ଯାହାର ପାଖାପାଖି ପାଣି ସବୁ ପାହାଡିଆ ଜାଗା ଥିବ ଯୋଉଟା ପାହାଡି ଗ୍ରାମ ସବୁ ଅଛି ଏସବୁ ହେଲେ ପାହାଡ଼ିଆ ପାଣି ପଶିବ।
ଚଳରେ ହେଲେ ଆଜ୍ଞା।
ହେଥିରୁୁ ତାଙ୍କର ବି କ୍ଷତି ହବ।
କ୍ଷତି କଣ ମାନେ କଣ ଅସୁବିଧା କଣ?
ଅସୁବଧା ହବ ପାଣି ପ ଶିଯିବ ତାପରେ ଯାହା ଫସଲ ଲଗେଇଥିବ ସେମାନେ ଫସଲ ବିକ୍ରି ପାଇଁ ସ ନଷ୍ଟ ହେଇଯିବ। ଝିପାରଲେ କି ବୋହୁତ କିଛି କ୍ଷତି ବହୁତ କ୍ଷତି କ୍ଷତି ହବ ବୋ ଲୋକ ରୁ ବୋହୁତ ହଇରାଣ ହେଇଯିବେ। ଚାଷୀ ଚାଷୀ ବର୍ଷା ଖୋଜୁଚନ୍ତି। କିନ୍ତୁ ବେଶୀ ବର୍ଷା ହେଲେ ଚାଷର ବହୁତ କ୍ଷତି ହବ।
ହଁ ଯେ ଯେମିତି ଶରୀସୃପ ସାପ ଏସବୁ ବି ପଶି ଆସନ୍ତି ଜଙ୍ଗଲରୁୁ।
ସବୁ ପକାର ସବୁ ଆସିଯିବେ ସବୁ
ହଁ ସିଏ ହଁ।।
ଜୋ ହ ବେଶୀ ବେଶୀ ବିଶେଷ କରି ବିଶେଷ କରି ଗ୍ରାମାଞ୍ଚଳରେ ସହର ମାନେ ବିଶେଷ କରି ଗ୍ରାମାଞ୍ଚଳରେ ବହୁତ ଅସୁବିଧା ହବ ସହରା
ଗ୍ରାମାଞ୍ଚଳର ଅସୁବିଧା ଏଇଆ କି ଯୋଉ ଆ ବୁଝିପାରିଲେ? ଗ୍ରୀଷ୍ମ କାଳରେ ଯୋଉ ପ୍ରବାହରେ ପତ୍ର ଝଡ଼ି ମାନେ ପତ୍ର ଝଡ଼ା ଦେଇ ଦେଇଥାଏ ଗଛ ବୃକ୍ଷ ସବୁଆଡ଼େ ଫାଙ୍କା ଦେଖା ଯାଉଥାଏ। କିନ୍ତୁ ଉଁ ଅ ବର୍ଷା ଦିନରେ କଣ ହୁଏ
ଳ ହଁ ହ୍ୟାଲୋ।
ହଁ ହାଲୋ।
ହଁ କହୁନାହାନ୍ତି କୁହନ୍ତୁ ଆପଣ ତ ନେଟୱାର୍କକୁ ଆସୁନ ଆପଣଙ୍କର ଭାଷାର ବା ତ ଆମ ଟିକେ ସୁଲଭ ଆସୁଚି ତ।
ହୁଁ ଏବେ ଭଏସ୍ ଆସିଲା?
ଏବେ ଆସିଲା ଆପଣ ମେସର।
ହଁ କହୁଥିଲି
କଉନାହାନ୍ତି।
ଏବେ ଯୋଉ ବର୍ଷ ମାନେ ଖରା ଦିନର ଏ ଓ ତାପରେ ଜଙ୍ଗଲ ସଫା ହେଇଯାଇଥାଏ ପତ୍ର ଝଡ଼ି ବ ମାନେ ପତ୍ର ଝଡ଼ା ଦେଇଦେଇଥାଏ ସବୁଆଡ଼େ ଫାଙ୍କା ଥାଏ। କିନ୍ତୁ ବର୍ଷା ଦିନେ କଣ ହୁଏ ବର୍ଷା ଯୋଉ ହୁଏ ଲଘୁଚାପ ଦ୍ଵାରା ସବୁଆଡ଼େ ଘ ମାନେ ପରିପୂର୍ଣ୍ଣ ହେଇଯାଏ ଜଙ୍ଗଲରେ। ତ ଗାଁ ଗହଳିରେ ଯେ ପହାଡ଼ିଆ ଅଞ୍ଚଳରେ ତ ମାଳ ହେଇଯାଏ ବୁଦା ହେଇଯାଏ ଚାରିପାଖ ଘର ଚାରିପାଖ ଆମ ଯୋ ତୁ ସରୀସୃପ ଆସିକି ରୁହନ୍ତି ନହେଲେ ମଶା ବି ହୁଅନ୍ତି ମାନେ ରୋଗ ବି ବହୁତ ସାରା ହୁଏ ତା ସାଙ୍ଗରେ କଚା ରାସ୍ତା ତ ଏସବୁର ସମ୍ମୁଖୀନ ହୁଅନ୍ତି ଗାଁ ଲୋକମାନେ।
ହଁ ନିଶ୍ଚୟ ସେଟା ନିଶ୍ଚୟ ଏଇ ବୁ ଏଇବ ସବୁ ସମନା ଗାଁ ଲୋକ ବି ମନେ ହୁଅନ୍ତି ବହୁତ ହଇରାଣ ହୁଅନ୍ତି ସେଇମାନେ।
ହଁ।
ପାଇଁ ସେ ହୁଏନି।
ଏହା ପାଇଁ ସେ ସଚେତନ ହବା ନିହାତି ଦରକାର କି ଯେମିତି ହେଲା କି ଅ ଘର ସଫା କରିବା ଘର ଚାରି ପାଖ ସଫା କରିବା। ମାଳ ବୁଦା ସଫା କରିବା। ୟାଁ ତାପରେ ମଶା ଦାଉରୁ ରହିବା ପାଇଁ କି ହେଲେ ବି ଆମୁକୁ ସେଇଭଳି ଯେମତି ବହୁତ ସାରା ଜିନିଷ ଆସୁଚି ପକେଇଲେ ମଶା ମରିବେ କି ଆ ସବୁ ଜିନିଷ ପତ୍ର ଯୋଉ ପାଣି ଜମି ହେଇକି ଥିବ ଦି ଦିନ ତିନି ଦିନ ଆମେ ତ ଘରୁ ବାହାରି ପାରୁନେଇ କିନ୍ତୁ ପାଣି ତ ଜମି ହେଇକି ରହି ଯାଉଚି ନା ତା ଧେରେ ମଶ୍ ସ ବି ଜନ୍ମ ନେଇ
ମଶା ବି ହଁ ଆଜ୍ଞା ମଶା ର ବିଥିବ ବହୁତ ବ ହବ ଆଜ୍ଞା
ମସାରି ଟାଣି ଶୋଇବା ଆଉ ଯେତେ ପରିମାଣରେ କମ ଖାଦ୍ୟ ଆହରଣ କରିବା ରାତିରେ କାରଣ ଆପଣ ତ ଦେଖୁଥିବେ ଦି ଦିନ ହେଲା ବ ମୁଁ ସୂର୍ଯ୍ୟଙ୍କୁ ଦେଖିନି ତ ସେଇଭଳି ଆମ ଶରୀର ଉପରେ ଧ୍ୟାନ ରଖିବା ଦରକାର ଯେମତି ଥଣ୍ଡା ଜର ଏସବୁ ବି ଆସିଯିବ
ହଁ ଋତୁ ପରିବର୍ତ୍ତନ ହବ ନା ଆସ୍ତେ ଆସ୍ତେ ସେଥିପାଇ ଥଣ୍ଡାା ନିହାତି ହବ ଋତୁ ପରିବର୍ତନ ହେଲେ ମାନ ଆପଣ ନିଜକୁ ନିଜ ସଜା ଖବାକୁ ପଡ଼ିବ ନିଜେ କିଛିଟା କିଛିଟା ମାନେ ଯୋଉ ଜିନିଷ ଅଛି ସବୁ ମାନିବା ପାଇଁ ପଡିବ ଯେମିତିକି ଆପଣଙ୍କୁ ମାନେ ଥଣ୍ଡାର ଯେମିତି ଔଷଧ ରଖିବା ପାଇଁ ପଡ଼ିବ ସବୁପ୍ରକାର ଜିନିଷ ରଖିବା ପାଇଁ ପଡ଼ିବ ନ ରଖିଲେ ଆପଣ ବହୁତ ହଇରାଣ ହେଇଯେ ନିଜେ ନିଜେ ରୋଗରେ ପଡିବେ ସମସ୍ତଙ୍କ ପରିବାର ସାରା ରୋଗରେ କାରଣ ଏଇ ଯୋଉ ଭାଇରାଲ ର ଜର ଯୋଉଟା ହୁଟା ଆପଣଙ୍କ ଜାଣିଛନ୍ତି। ସେ ଜରଟା ବହୁତ ମାନେ ସାଂଘାତିକ ସମସ୍ତଙ୍କ ପାଇଁ କାରଣ ପରିବାରରେ ସମସ୍ତଙ୍କ ବ୍ୟାପିଯାଏ। ତାପରେ ଯେଉଁ ବର୍ଷା ଦିନେ ଯୋଉ ଡାଇରିଆ ରୁହେ।
ବହୁତ ବହୁତ ଏଇ ସବୁରେ ଏଇ ସବୁ ରୋଗରେ ପୀଡିତ ହୁଅନ୍ତି ଆଜ୍ଞା।
ମ୍ୟାଲେରିଆ ହଉ ଡେଙ୍ଗୁ ହଉ ଯେ ଯେକୌଣସି ମାନେ ରୋଗ ପାଇଁ ଆ ପାଇଁ
ତା ବହୁତ ଆବଶ୍ୟକ।
ନିହାତି ସଚେତନ ହେବା ନିହାତି ଦରକାର ନହେଲେ ସଚେତନ ନହେଲେ ଆମେ ବହୁତୁ ଅସୁବିଧାର ସମ୍ମୁଖୀନ ହେବା ତାପରେ ଏଇ ବର୍ଷା ଦିନେ ଆମ ପାଖରେ ସିନା ଯେ ଧର ଯୋଉମାନୋ ସବୁ ଚାକିରରି କରୁଛନ୍ତି ତାଙ୍କର ମାସକୁ ମାସେ ଦରମା ଆସୁଛି ସେମାନେ ନିଜକୁ ନିଜ ନିଜ ପଇସା ନିଜେ ଆଡଜଷ୍ଟ କରିପାରିବେ କିଛି ବି ତାଙ୍କର ଖ୍ୟ ତି ହେବନି କିନ୍ତୁ ଯେଉଁମାନେ ଦିନ ମଜୁରିଆ ଦିନକୁ ଦିନ କାମ କରନ୍ତି ଦିନକୁ ପାଞ୍ଚଶହ କି ସାତଶହ କି ଯାହାବି ତାଙ୍କ ପ୍ରାପ୍ୟ ଅନୁସା ତାଙ୍କୁ ମିଳେ ସେ ପଇସା ତାକୁ ଏଇ ବର୍ଷା ଦିନେ ବନ୍ଦ ହୋଇଯାଏ କାରଣ ସେ ବର୍ଷା ଦିନେ କାମ କରିପାରିବେ ନା ସେମାନେ ପଇସା କେଉଁଠି ଆଣିବେ ଆଉ ତାଙ୍କ ଘର ଚଳିବ କେମିତି ସେମାନେ ବସ ସା ଦିନରେ ବହୁତ ସମ୍ମୁଖୀନ ହୋଇଥାନ୍ତି ତଉମାନେ କି ଗରିବ ଶ୍ରେଣୀର ଲୋକମାନେ।
ଆଜ୍ଞା।
ଏଇଟା ବହୁତ ଜିନିଷ। ଗ ବେଶୀ କାଲି ବର୍ଷା ଦିନ ବହୁତ ଗରିବ ଲୋକମାନେ ହରଙ୍କର କାମ ବସା ଦିନେ ଗରିବ ସ ଲୋକମାନେ ବହୁତ ହଇଣ ହୁଅନ୍ତି। କାଇଁନା ଏଇ ବର୍ଷା ଦିନେ ଲୋକଙ୍କର ପାଖରେ ପ ପଇସା ହିଁ ମାନେ କମିଯାଏ। ପଇସା ରଖା ନାହିଁ ମାନେ ରହେନା ଯୋଉମାନେ ନିଜ ନିଜର କାମରେ ଜବ୍ କରୁଛନ୍ତି ମାସକୁ ଦରମା ମାନେ ଯେମତି ସେମାନେ ମାସକ ଅନୁସାରେ ଖର୍ଚ୍ଚ କଲେ। ଜାଣିଲେ ଏଇ ଟାଇମ ରେ ଏତିକି ପଇସା ମୋର ଆସିବ ମୁଁ ଏଇ ଟାଇମ ରେ ୟାଙ୍କୁ ବାଣ୍ଟିକି ଦେଇଦେବି। ର ଏଇ ଦୋକାନ କୁ ସେଇ ଦୋକାନ କୁ ଯାହାବି ହଉ ତାଙ୍କର ଏକ୍ସ୍ ୱାୟି ଜେଡ୍ ତାଙ୍କର ରଖିଦେବେ କିନ୍ତୁ ଗରିବ ଲୋକମାନେ କଣ ଦିନକୁ ଦିନ ଯେ ଏତିକି ଆଣିବ ଦିନକୁ ଦିନ ଚଳେଇବେ କାରଣ ଦିନକୁ ଦିନ ଜାଣିଛନ୍ତି ମୁଁ ଏତିକି ଟଙ୍କା ହେଲେ ମୋ ଘର ଚଳିବ। ଯଦି କାଲି ସେ ଟଙ୍କା ଟା ମୋତେ ନ ମିଳିବ ତାହେଲେ ସେମାନେ କଣ କରିବ ଉପାସ ରହିବେ। ବହୁତ କ୍ଷତି କଷ୍ଟ ହୁଅନ୍ତି ବର୍ଷା ଦିନେ ଆଉ ବର୍ଷା ଦିନେ ବି କିଛି ଯେଉଁମାନେ ଆମର ର ମାଛ ଏପାରି ହନ୍ତୁ କି ମତ୍ସ୍ୟଜୀବୀ ମାନେ ଯେଉଁମାନେ ମତ୍ସ୍ୟଜୀବୀ କରନ୍ତି। ସେମାନେ ଭଲ ଭଲ ତାଙ୍କ ପାଖରେ ଗାଡିଆ ଥିବ। କି ଭଲ ନଦୀଟେ ବାଉଥିବ ଆ ଗୋଟେ ଜ୍ୱର ଯାଉଥିବ। ସେଇଠି କଣ କରିବ ସେମାନେ ତାଙ୍କର ଜାଲ ଦ୍ଵାରା ମାଛକୁ ଆଣନ୍ତି ମାଛ ବିକ୍ରି କରା କିରି। ତାଙ୍କର ନିଜର ପେଟକୁ ପୂରଣ କରନ୍ତି ଗସାଇ ସେତିକି ଆମ ପାଇଁ ଭଲ ସେତିକି ବହୁତ କ୍ଷତି ବହୁତ କିଛି ଜାକି ସବୁ ଆଜ୍ଞା।
କୋଉ ଋତୁ ଆପଣଙ୍କୁ ବହୁତ ପସନ୍ଦ?
ମୋତେ-ଏ-ଏ-ଏ ପସନ୍ଦ ହେଉଛି ବହୁତ ଭଲ ଋତୁ ହେଉଛି ଗ୍ରୀଷ୍ମ ଋତୁ।
ଆଛା ସେତବେଳେ ଛୁଟି ଦିନବେଳେ ସବୁଆଡେ ମାନେ ଗ୍ରୀଷ୍ମ ସରି ଆସ ଥିବ ମାନେ ବସନ୍ତର ଆରମ୍ଭ ସେଇ ଯୋଉ-ଉ-ଉ ଉ-ଉ ମଝି-ଇ-ଇ-ଇ ଟା।
ନା ଗି ଗୀଷ୍ମ ଦ୍ୱାରା ଗୀଷ୍ମ ଦ୍ଵାରା କଣ ହୁଏ ନା ଗ୍ରୀଷ୍ମ ଦେବା ମାନେ ଯେଉଁଟା ଅଧିକ ଗ୍ରୀଷ୍ମ ସେଟା ନୁହେଁ ଆମ ଯେଉଁଟା କୁହନ୍ତି ବସନ୍ତ ଋତୁ ଭଳିଆ ଶୀତ ପରେ ଯୋଉ ବସନ୍ତ ଆସେ ସେ ଯଉ ସେଇ ଋତୁ ସମ ସ୍ତକୁ ଭଲ ଲାଗେ କାଇଁକି ନା ସେ ଋତୁ ରେ ମାନେ ସ୍ୱ ଅଳ୍ପର ଥିବ ଶୀତ ସ୍ୱଳ୍ପର ହାଲକା ବର୍ଷା। ନହେଲେ ହାଲକା ଗରମ ଥିବ ତ ସେଇ ଋତୁ ସମସ୍ତଙ୍କ ପାଇଁ ଭଲ ଥାଏ। କାରଣ ସମସ୍ତେ ସବୁଯାକ ଋତୁକୁ ଉପଭୋଗ କରନ୍ତି ସେଇ ଋତୁରେ। ଯଉଟା କିି ଆମର ହୋଲି ବେଳେ ପଳେଇ ଏଇ ଋତଟା।
ବହୁତ ଭଲ ଲାଗେ ସେଇ ସମୟ ଟା।
ହେଇଯାଉଥିଲା ସେଟା ସମସ୍ତେ ତାକୁୁ-ଉ-ଉ-ଉ କୁଲ୍ ମାନେ ଉପଭୋଗ କରନ୍ତି କାହିଁକି ନା ଯେହେତୁ ସମ
ଧାନ କଟାକଟି ସମୟ ବୋଧେ ଧାନ କଟା ସମୟ।
ବୁଝି ପାଇଲେ କି।
ଧାନ କଟା ସମୟ ସେତେବେଳେ। ମତେ-ଏ-ଏ ଶୀତ ଋ ଶୀତ ଋତୁ ଭଲ ଲାଗେ କାହାର ଗାଁ ର ଉ-ଉ-ଉ ରୂପ ଟା ଦେଖିବେ ଶୀତ ଦିନେ ବହୁତ ସୁନ୍ଦର ଦେଖାଯାଏ। ମାନେ-ଏ-ଏ-ଏ ପାହାଡ କରରେ ଯେହେତୁ ଆମ ଘର
ଆଜ୍ଞା।
ପାହାଡ ରେ ଦେଖିବେ ଯେତେବେଳେ ଆମେ ସକାଳୁ ସକାଳୁ ଉଠିକି ବାହାରକୁ ଯାଉ ଅ ପାହାଡ଼ରେ ଏମିତି ବାଦଲ ମିଶିଯାଇଛି ସେମିତି ଦେଖାଯାଏ ମାନେ ପାହାଡ଼ ଅଧା ଦୃଶ୍ୟମାନ ହୁଏନି। ଅ ମାନେ-ଏ-ଏ ତା ସାଙ୍ଗରେ ଚାରିଆଡେ କୁହୁଡି ଝାପସା ଝାପସା କିଛି ଦେଖାଯାଉଥିବ
ହଁ ସେଇଟା ସେଇଟା ଆପଣଙ୍କର ଗଟା ସୁନ୍ଦର ଯାଗହା କୁହନ୍ତି ଭିଉ। ସୁନ୍ଦର ଭିଉ ଟା ଥାଏ ଶୀତ ଋତୁରେ ପାହାଡିଆ ଅଞ୍ଚଳରେ ଆ ଆପଣଙ୍କର ଭାଗ୍ୟ ଯେ ଆପଣ ସେ ସବୁ ପୁରା ଉପଭୋଗ କରିପାରୁଛ ସେ ହେଉଛି ପ୍ରାକୃତିକ ଜିନିଷ ଆପଣ ତାକୁ ଉପଭୋଗ କରୁଛନ୍ତି ସେଇଟା ବହୁତ ସେଟା କଥା ଆପଣ ଭଗବାନ ସେଇ ଜାଗାରେ ସବୁ ଜନ୍ମ ଦେଇଛନ୍ତି ଆମର ତ ସେ ଭାଗ୍ୟ ନାହିଁ। ଆମର ନଦୀ କୂଳରେ ଜନ୍ମ ଆଉ-ଉ-ଉ ନଦୀକୁ ଆମର
ପେରିବି ନାହିଁ ନା ଆମର ବି ବହୁତ ଇଛା କି ନଦୀ କୂଳରେ ବସିବା, ନଦୀ ପଠା ଦେଖି ବା ନଈ ର ଶୁଅ
ନା ନଦୀ କୂଳ ହଉଛି ନଦୀ କୂଳ ହଉଛି ଆମର କେତେବେଳେ ଭଲ ଆମ ପାଇଁ ଯେତେବେଳେ ଗ୍ରୀଷ୍ମ ଆଉ ଶୀତଦିନ ଆଉ ଏଇ ଦିନ ଏଇ ବର୍ ଷା ମୋର ଡର କାହିଁକିନା ଯଦି ଆଜି କେଉଁଠି ଗୋଟେ-ଏ-ଏ ବନ୍ଧର ପ୍ରାଥନା କାଳେ ନ ଟାଣି ବନ୍ଧ ପଡିଛି ଖସି ଯିବ ଯଦି ସରିଗଲା ଆମ ଘରେ ପାଣି। ଆଉ ସମସ୍ତଙ୍କର ତ ନାହିଁ ନା-ଆ-ଆ ଯେକି ମାନେ-ଏ-ଏ-ଏ ସେକେଣ୍ଡ ରୁପ୍ କୁ ପଳେଇବେ କି ତଲାକୁ ପଳାଇବେ ସମସ୍ତେ ଗରିବ ଶ୍ରେଣୀ ଲୋକ ମାନ ନା।
ବୁଝିପାରିଲେ କି ଆପଣ?
ଆଜ୍ଞା?
ଆପଣଙ୍କର ବାର୍ତ୍ତାଳାପ ଟା ଠିକ ସେ ହେଇପାରୁନାହିଁ ଆପଣଙ୍କର ନେଟୱାର୍କ କଟି ଯାଉଚି।
ହ୍ୟାଲୋ ମୁଁ କହିଲେ ଆପଣଙ୍କର ଭଏସ ଟା ଟିକେ ମତେ ଠିକ ସେ ଜଣା ଜାଉନି।
ଏବେ ସୁବୁଚି?
ହ୍ୟାଲୋ ହଁ ଏବେ ସୁବିଲା। ହ୍ୟାଲୋ। ହଁ ଏବେ ସୁବିଲା କୁହନ୍ତୁ।